ହାଲୋ। ହଁ କଣ କରିଥିଲେ?
ଏଇ ଖାଇ ସାରିକି ଏବେ ଆସିଲି ଆଉ।
କଣ ଖାଇଲେ?
ଛୁଡା ଗୁଣ୍ଡ ଟେ ଖାଇଲି। ମିଠାଟେ ଖାଇଲି।
ହୁଁ ଭଲ ଜିନିଷ ଖାଇଲେ। ଦେହ ପାଇଁ ଭଲ। ଚୁଡ଼ା ଆଉ ମିଠା ନାଇକି?
ନା ନା ଚୁଡ଼ା ଗୁଣ୍ଡ।
ଓ ଚୁଡ଼ା ହଁ ହଁ, ଚୁଡା ଛତୁଆ ସେଇଟା କଣ କଉଛି ଆଉ।
ଆ ହୁଁ, ମୁଁ ଚୁଡା ଗୁଣ୍ଡ କୁହେ।
ଚୁଡାଗୁଣ୍ଡ ମିଠା ଭଲ ନା ଭଲ ଜିନ୍ସ ପେଟ ଠିକ୍ ରହିବ।
ହୁଁ।
ଆଉ ଘରେ ରୋଷେଇ ଆରମ୍ଭ ହେଲାନି ନା ହେଇନି?
ହଁ ମାମା କରୁଛି।
ହଁ ରୋଷେଇ ଶିଖିଲେଣି କିଛି?
ନା।
ଆଉ ହଁ ରୋଷେଇ, ରୋଷେଇ ଟା କିଛି ନୁହଁ ଦେ ଶିଖିଲେ ନିଜ ଆଇଡ଼ିଆ ଅନୁସାରେ ଏ କରିପାରିବେ। ଆମେ ବାହାରେ ମୁଁ ପନ୍ଦର ବର୍ଷ ରହିଲା ଭିତରେ ମୁଁ ସବୁ ଜିନ୍ସ ଶିଖି ଯାଇଛି ସବୁ କରେ। ମାନେ ମୁଁ ଡାଲମା ବି କରିପାରିବି। ଡାଲି କରିପାରିବି। ଚିକେନ୍, ମଟନ, ମାଛ, ଅଣ୍ଡା ସେ ଲଗେଇକି ତଡକାଠୁ ଲଗେଇକି ସବୁ ଜିନ୍ସ ମୁଁ କରିପାରେ।
ଆଜ୍ଞା। ନା ମୁଁ ଶିଖିନି ସେମିତି କି
କଣ କହିଲେ?
ନା ମୁଁ ସେମିତି କିଛି ଶିଖିନି। ମାମା ତ କେତେବେ କରିବାକୁ ଦିଏନି। ସିଏ କରିଦିଏ।
ହୁଁ ହୁଁ। ଆଉ ଆପଣଙ୍କ ଘରେ ସବୁ କିଏ କିଏ ଅଛନ୍ତି?
ଘରେ ତ କମ୍ ମେମ୍ବର ନା, ସେଥିପାଇଁ ରୋଷେଇ ବି କଣ କରିବି ମାମା ଯାହା ନା କରିଦିଏ। ମୁଁ ମୋ ଜେଜେ ମା ଆଉ ମୋ ମାମା।
ହୁଁ। ବାବା ବାହାରେ ରୁହନ୍ତି ବୋଧେ ନାଇଁ କି?
ନା ବାବା ମୁଁ ଛୋଟଟେ ହେଇଥିଲି ବାବା ଚାଲି ଯାଇଇଛନ୍ତି।
ହୁଁ, ହୁଁ, ହୁଁ
ଜେଜେ ଏଇ ମୁଁ ନାଇନ୍ କ୍ଲାସ୍ ରେ ପଢୁଥିଲି ଜେଜେ ଚାଲିଗଲେ।
ଓହୋ। ଭାଇ ଫାଇ କେହି ନାହାନ୍ତି ନାଇଁ କି?
ନା ମୁଁ ଗୋଟେ ଝିଅ।
ଓକେ। ଓ। ହ ହଉ ଏମିତି କିଛି ନହିଁ, ଶିଖିବାଟା କିଛି ବଡ ଜିନ୍ସ ନଥାଏ। ଶିଖିବାଟା ଗୋଟେ ଆଇଡିଆ। ହୁଁ ଆଇଡିଆ ଅନୁସାରେ ଆମେ ପା ପାଠ ପଢୁଛେ ପାଠ କଣ ସମସ୍ତେ ଖାଲି ପାଠ ପଢିଲେ ଆଉ ସେ ଘୋଷିଲେ କଣ ପାଠ ହେଇଯିବ କି? ନଲେଜ ଥିବା ଦର ଆଉ ଆଇଡିଆ ଥିବା ଦରକାର। ଆମେ ଉ କୋଉ କେମତି କୋଉ ପ୍ରୋ ସେ ଦିଗରେ ଆମେ ପାଠଟା ପଢିଲେ ଆମେ ଠିକରେ କ୍ୟାଚ଼ କରିବା ତେଣୁକରି ସେଇଟା ଠିକରେ ଆମେ ପଢିଲେ ଠିକ ହବ ଆମେ ଖାଲି ଯଦି ଖାଲି ଗୋଟେ ଘୋଷିବା ଆଁ ଇଏ କରିବା କଣ ମନେ ରହିବ କି? ଆଉ ସବୁ ଆଉ ଆମ ଆପଣଙ୍କ ଗାଁଆଡ଼େ ରଜ କେମିତି କଟେଇଲେ ସବୁ?
ରଜ ଫାଷ୍ଟ ଦିନ ଭୋଜି କରିଥିଲୁ।
ହୁଁ।
ସବୁ ଛୁଆ ମିଶିକି ଆଉ ଯାଇଥି ଗଲୁ ମହୋତ୍ସବ ଆଡେ ଟିକେ ବୁଲି ରଜ ମହୋତ୍ସବ ହେଉଛି ନା ଦୋଳି ଫୋଳି ପଡିଥିଲା। ଠାକୁର ହେଇଥିଲେ ରାମ ରାଜା।
ହୁଁ ହୁଁ ହୁଁ।
ଏଇ ତାପରେ ତ ଗରମ ହଁ।
ନା ଆମର ଏଠି ମହୋତ୍ସବ କରିଥିଲେ ସବୁ। ଛୋଟ ଛୁଆ ମାନେ ବଡ ମାନେ ଝିଅମାନେ। ଆଉ ସବୁ ବାହାର ଝୁଅ ଆମର ଯୋଉ ବିବାହିତ ଝୁଅଙ୍କୁ ଇନଭାଇଟ କରିଥିଲେ ବି
ତାପରେ ଯୋଉ ଗରମ ତ ହଉଛି ଘରୁ କୁଆଡେ ଯିବା ପାଇଁ ବି ବି ଇଚ୍ଛା ହଉନି।
ଇଛା ହଉନି। ହେଇଥିଲା ମହୋତ୍ସବରେ ଛୁଆ ତାଙ୍କର ଡ୍ୟାନ୍ସ ପ୍ରୋ ଗୋଟେ ଡ୍ୟାନ୍ସ କମ୍ପିଟିସନ ରଖ ହେଲେ ପ୍ରାଇଜ୍‌ ରଖିଲେ ସେରିମନି ଯିଏ ଫାଷ୍ଟ, ସେକେଣ୍ଡ, ଥାର୍ଡ ହବ। ଆଉ
ଆମର ବି ସେଇ ଡ୍ୟାନ୍ସ ଫ୍ୟାନ୍ସ ହେଇଥିଲା ସବୁ।
ଉହୁଁ, ତାପରେ ରଖା ହେଇଥିଲା। ଗୋଡ଼େ ଛୁଆଙ୍କ ପାଇଁ ଗୋଟେ ଛୋଟ ଛୁଆଙ୍କ ପାଇଁ ମାନେ ଏଇଯୋଉଁ ବେଶୀ ବଡ ଛୁଆ ନୁହଁ ଏଇ ସାତ ଆଠ ବର୍ଷ ଦଶ ବର୍ଷ ଭିତରେ ଛୁଆଙ୍କ ପାଇଁ ତାଙ୍କୁ ରଖିଥିଲେ ବାଟି ଚାମଚ ଆଉ ମ୍ୟୁଜିକ ଚେୟାର୍
ହଁ ସେଇଆ ତ ସବୁ ହୁଏ ଆଉ
ହଁ ଆଉ ଗୁପଚୁପ କମ୍ପିଟିସନ ଗୁପଚୁପ କେମିତି ଜିଏ କେତେ ଖାଇପାରିବ ସେଟା ବି ହେଇଥିଲା ଭୋଜି ବି ଡେଲି, ଡେଲି ତାଙ୍କର ଭୋଜି କରିଥିଲେ। ଡେଲି କରଉଥିଲେ ଆଉ ରା ଲାଷ୍ଟ ଦିନ ଗାଁ ଟା ଜାକ ଟୋଟାଲ ଏଣ୍ଟର ମାନେ ଗାଁକୁ ସେ ଦେଇଥିଲେ ଡାକିଥିଲେ ଖାଇବା ପାଇଁ ସବୁ ଛୁଆ।
ଆଚ୍ଛା।
ହୁଁ, ଆଉ ବର୍ଷା କିନ୍ତୁ ଦି ଦିନି ଜୋର ବର୍ଷା ହେଇଗଲା। ହୁଁ, ଆଉ ରାତିରେ ଡ୍ୟାନ୍ସ ଫାନ୍ସ ହେଇପାରିଲାନି। ଗୋଟେ ଦିନି ରାତିରେ କରିଛନ୍ତି।
ମୋର ଫାଷ୍ଟ ଦିନ ବର୍ଷା ହେଇଥିଲା।
ପ୍ରଥମ ଦିନ?
ହଁ।
ହୁଁ, ଆମର ପ୍ରଥମ ପଥ ପ୍ରଥମ ଦିନ ବର୍ଷା ହେଇଥିଲା ସେକେଣ୍ଡ ଦିନ ଛାଡ଼ିଥିଲା ବୋଧେ ସେକେଣ୍ଡ ଦିନ ଛାଡ଼ିଥିଲା ଥାର୍ଡ ଦିନ ବର୍ଷା ହେଇଥିଲା।
ମୋର ଫାଷ୍ଟ ଦିନ ଏତେ ଜୋରସ ବର୍ଷା ହେଲା ଯେ ଗୋଟେ ଦିନ ଲାଇନ ବି ଦେଲାନି।
ହୁଁ ଆମର ବି ସେଆ ହେଇଥିଲା ଲାଇନ ପଳେଇଲା ନେଟ୍ ବି ପଳେଇଲା ମାନେ ନେଟୱର୍କ୍ ପ୍ର ପୁରା ରଇଲା।
ହଁ।
ନେଟୱାର୍କ ଦେଖୁନ ମଝିରେ ସେ ରଜ ଟାଇମ ରେ ନେଟୱାର୍କ ମାନେ ସବୁଆଡେ ବି ଠିକ୍ ଠାକ୍ ରହିଲାନି। ହୁଁ ଆଉ ଏମତି ଏ ପ୍ରୋବ୍ଲେମ ବର୍ଷା ହବାକୁ ନେଟୱାର୍କ ନ ରହିବାକୁ ଲାଇନ କୁ ଗରମ ହଉଥିଲା ପିଲାମାନେ ବି ସବୁ ଟେନ୍ସ ହେଇଯାଇଥିଲେ ସବୁ ଆଉ ଆ ସେପଟେ ଆପଣଙ୍କ ଗାଁରେ ଆଉ କଣ ଫଙ୍କସନ ହୁଏ।
ଆମର ଆଡେ ଫଂସନ କଣ ସେମିତି ଆମର ଏଠି ହେଙ୍ଗୁଳା ଯାତ୍ରା ହୁଏ।
ହଁ ହଁ।
ଆଉ ସବୁ ହୁଏ ସରସ୍ଵତୀ ପୂଜା ଗଣେଶ ପୂଜା
ହୁଁ ଆମ ଗାଁ ରେ ହଉତ୍ ମାନେ ହୁଏ ଉଁ କରନ୍ତି କଣ ସେ ହିଙ୍ଗୁଳା ହୁଏ ଯାତ୍ରା ହୁଏ। ହିଙ୍ଗୁଳାକୁ ଆମର ହିଙ୍ଗୁଳା ଯାତ୍ରା ହେବ ତାପରେ ପାଲା ବାଦି ପାଲା ହବ ହବ୍ ହୁଏ ତାପରେ ଲକ୍ଷ୍ମୀ ପୂଜା କରନ୍ତି ଗଣେଶ ପୂଜା କରନ୍ତି।
ହଁ ଲକ୍ଷ୍ମୀ ପୂଜା ବି ଆମର ଆଡେ ହୁଏ କ ଯୋଉ ହିଙ୍ଗୁଳା ପୂଜା ଆପଣଙ୍କର ସେଆଡେ କେମିତି ହୁଏ।
ଆମର ହିଙ୍ଗୁଳା ହଉଛନ୍ତି ମାଙ୍କର ଯୋଉ ଦିନ ଆମର ହିଙ୍ଗୁଳା ଯାତ୍ରା ହବ ସେଦିନ ଆମର ଯାତ୍ରା ମାଙ୍କ ପାଖରେ ହବ ଏଠି ଆମର ଗୋଟେ ସେଠୁ ହେଇକି ଆମର ହି ହିଙ୍ଗୁଳାଙ୍କର ଗୋଟେ ପ ମାନେ ଅଛି ପ ଇଏ ଟାଇପ ର ଜାଗା। ସେଠି ଆମର ସେଠି ବି କୀର୍ତ୍ତନ ଫୀର୍ତନ ହେଇକି ପଣା ହବ ହେଠି କିଛି ବ ମାନେ ଇଏ ହବ ଭୋଗ ଲାଗ କୁକୁଡ଼ା ମାଇ ଗଞ୍ଜା ଭୋଗ ଲାଗିବ। ସେଠି ବି ହୁଏ ତାପରେ ପାଲା ଆମର ହୁ
ଯୋଉ ବଳି ଦିଆଯିବନି ନା।
ହଁ। ପାଲା ତିନି ଦିନ ଏବେ ଆଗରୁ ପାଞ୍ଚ ରାତି ବାଦି ପାଲା କରୁଥିଲା ଆଉ ତ କରୁନାହାନ୍ତି ଏତେ ଦି ରାତି ନହେଲେ ତିନି ରାତି ଭିତରେ ଏମିତି ପାଲା ବାଦି ପାାଲା କରୁଛନ୍ତି। ହୁଁ।
ଆମର ଆଡେ ତିନି ଦିନ ହୁଏ ଗୋଳା ଯାତ୍ରା ଆମର ତିନି
ହୁଁ।
ତିନି ଦିନ ହୁଏ ଫାଷ୍ଟ ଦିନ କଳସ ପଡିବ ମଝିରେ ଗୋଟେ ଦିନ ପୂଜା ଥାର୍ଡ ଦିନ ପୂର୍ଣା ହୁତି ଆଉ ତିନି ଦିନ ଯାକ ଆମର ଯାତ୍ରା ପାର୍ଟି ଗୋଟେ ଆସ ସେ ତିନି ଦିନ ଯା ତ୍ରା ହୁଏ ଆମର ମଝି
ତ୍ରା ଆମର ହଁ ହୁଏ ଆମର ଗୋଟେ ପାଖ ଗାଁ ରେ ପାଖର ଦି ଚାରିଟା ଗାଁ ନା ସେଠି ସବୁ ସବୁ ପ ଅ ମାନେ ଆଣି ଭଲ ଭଲ ପାଟି ପକାନ୍ତି ଆଉ। ଉଁ ଆମେ ଏଣେ ମାନେ ଯୋଉ ବେଶୀ ବଡ ନୁହେଁ ଆବଶ୍ୟ ମାନେ ଫ୍ରି ସେଲ କରନ୍ତି ନା। ଆଉ ଫ୍ରି ସେଲ କେବଳ ଏଇ ପାଖ ଆଉ ଗୋଟେ ଗାଁରେ ହୁଏ। ଏଇ ଯୋଉ ଟିକେଟ୍ ସେଲ୍ ଆଉ ସବୁ ଯୋଉ ତିନି ଚାରିଟା ଗାଁ ରହିଲା ସେଇଠି ସବୁ ଫ୍ରୀ ସେଲ୍ କରନ୍ତି। ମାନେ ଉଁ ବେଶୀ ବଡ ପାର୍ଟି ଏତେ ନୁହ ମିଡଲ ପାର୍ଟି ହୁଁ।
ନା ଆମର ବଡ ବଡ ପାର୍ଟି ଆସେ ଫ୍ରି ସେଲ ହୁଏ କିନ୍ତୁ।
ହୁଁ ଉଁ ପଇସା ଯଉଠି ଯେତେ ଯ
ଆମର ଟିକେ ଏଟା ପ୍ଲାଣ୍ଟ ଏରିଆ ଟା ନା ତ ପଇସା ଏଠି ପୂରା ଇଏ ଆଗେ ଜୋଉଡ଼ା ଆମ ରେ ଅଛି କି ଆମର ଫ୍ରି ସେଲ୍ ମାନେ ଆମ ଗାଁରେ ଗାଁ ସାରା ଲୋକ ଏଠି ଆମ ଗାଁ ମଝିରେ ମନ୍ଦିର ନା ବଡ ପଡିଆଟେ ବି ଅଛି ସେଠି ନେଇକି ଆମ ଗାଁ ଲୋକ ମାନେ ଯାତ୍ରା ପନ୍ଦର ଦିନ ଆଗରୁ ଖଟ ପକାନ୍ତି। ଖଟ ମାନେ ଖଟରେ ବସିକି ଯାତରା
ହୁ ମୋ ଶ୍ୱଶୁର ଘର ପଟେରେ ହୁଏ ଆମର ମୋ ଶଶୁର ହର ପଟ ରେ ତାଙ୍କର ସେମିତି ହିଙ୍ଗୁଳା ଯାତ୍ରାକୁ ମେଲଣ ଯୋଉ ପଡେ ତାଙ୍କର ବହୁତ ବଡ ଯାତ୍ରା ହୁଏ ତାଙ୍କର ଦି ଦିଟା ପାଟି ପଡେ ଅବଶ୍ୟ ଟିକେଟ ସେଲ ହୁଏ ଯେ ତାଙ୍କ ଗାଁ ଲୋକଙ୍କ ପାଇଁ ସିଏ ମତି କହୁନ ଖଟିଆ ପକାଯାଏ ତାଙ୍କ ଗାଁ ଲୋକ ପାଇଁ ଗୋଟେ ଫାଳ ଟୋଟାଲି ତାଙ୍କର ଖଟିଆ ପକାନ୍ତି। ପଛ ପଟେ ଆଗ ପଟ ସୁ ମାନେ ପାଲ ଫାଲ ଆଖାପଖା ପକେଇକି ରଖିଥାନ୍ତି ତାଙ୍କ ଗାଁ ଲୋକ ଦେଖିବା ପାଇଁ। ଆଉ ବାକି ତିନି ପ ଟା ଯାଙ୍କ ଟିକେଟ ସେଲ ହୁଏ ବହୁତ ବଡ ବଡ ପାର୍ଟି ଆସେ। ଆଉ ଗୁଡେ ବି ଯାତ୍ରା ରେ ତାଙ୍କର ଯୋଉ ମେଲଣ ଯାତ୍ରା କରନ୍ତି ଯୋଉ ମୀନା ବଜାର ପଡେ ବହୁତ ଦୋକାନକୁ ଦୋଳିଠୁ ଲଗେଇକି ହଜାର ହଜାର ଲୋକ ମାନେ ସମ ମ କାମ ହୁଅନ୍ତି ସେଠି। ତେ ଲୋକ ହୁଅନ୍ତି ସେଠି ତମର ପାଞ୍ଚ ଛଅ ଦିନ ସାତ ଦିନ ଲାଗ ସେଠିକି ଆମେ ପଳଉଛୁ।
ଆମ ଦୋକାନ ଫୋକାନ ପଡେ। ମୁଁ କଇଲି ଆମର ବି ସେଇ ଦୋକାନ ପଡେ। ମୁଁ ତା ମାନେ
ହୁଁ ଉଁ ଯାତ୍ରା ଟା ହଉଛି ମାନେ ଅଭିଅସଲି ଏ ଦୋକାନ ତ ପଡିବ।
ଉଁ ହଁ ଆମର ଏଇ ଖଟ ଶୁନଚନ ମାନେ ଅ ଖଟ ପଡେ ଗୋଟେ ସାଇଡ କେବଳ ଚେୟାର୍ ପଡେ ଟିକେଟ୍ ସେଲ କ
ହୁଁ ହୁଁ ସେଇଟା ହୁଏନି ଯୋଉଠି ବଡ ବଡ ଏରିଆ ରେ ସେମିତି ତାଙ୍କ ଗାଁ ଲୋକଙ୍କ ପାଇଁ ରଖିଥିବେ। ଦେଖିବା ପାଇଁ ବାକି ଟିକେଟ ସେଲ କିଛି କରାଯାଏ ଆଉ।
ହୁଁ ତାଙ୍କ ପ୍ରଫିଟ ଟା ଯାହାହେଲେ ବି।
ହୁଁ ହୁଁ ନିଶ୍ଚିନ୍ତ ନା ଆଉ, ଆଉ ଆଉ କଣ ଆପଣଙ୍କ ଗାଁ ଆଡେ ହୁଏ?
ଆଉ ଆଉ ଆମର ତ ଏ ବର୍ଷ ଗଣେଶ ପୂଜା ରେ ହେଇଥିଲା ଡିଜେ କମ୍ପିଟିସନ।
ହୁଁ ହୁଁ ହୁଁ ହଁ ହୁଁ ହୁଁ। ସେଠି ତ ଆମର ସେଠି ଗଣେଶ ପୂଜା ଏଠି ହଉଛି। ମାନେ ଖାଲି ଗଣେଶ ପୂଜା କରୁଛନ୍ତି ପାଞ୍ଚ ଛଅ ହଜାର ପିଲା କରୁଛନ୍ତି। ଖାଲି ଡିଯେ ସେଇ ମାନେ ଡିଜେ ଆଣିବାର କିଛି ନାହିଁ। ଏତେ ମାନେ ଅନଶ୍ରୀ ଏତେ ଏତେ ବଡ ନିଜେ ନେଇ ଆସୁଛନ୍ତି। ଖାଲି ବେକାର ଟାରେ ହେଟା ବାଗ ଲାଗୁନି। ମାନେ ଦେହ ପାଇଁ ବହୁତ ଖରାପ। ଆଜିକାଲି
ଥର ମାନେ ଏମିତି ସାଉଣ୍ଡ କରିଥିଲେ ମାନେ ଆଠ ଦଶଟା ଭଳିଆ ମେଢ ହେଇ ଥିଲା। ସମସ୍ତଙ୍କର ମାନେ କାହା ଡିଜେ ଅଧିକ ଦାମରେ ଆସିଲେ ଏ ମାନେ ଫାଷ୍ଟ ହବ ଆଉ।
ହୁଁ ସେଇ ବା। ଏଠି ବି ସେମିତି ଏତେ ଜୋର ବଜେଇଲେ ଯେ ଲୋକମାନେ ଯାହାର ଟିକେ ହାର୍ଟ ପ୍ରୋବ୍ଲେମ ଥିବ କି ଟିକେ ଏ ବି ପି ଫିପି ଥିବ ସେମାନେ ଡରିକି ଗଲେନି। କାହିଁକିନା ଏତେ ଜୋର ସାଉଣ୍ଡ ମାନେ ଏତେ ହାଇ କ୍ୱଲିଟିର ବହୁତ ରେଞ୍ଜ ଦେଇକି ଆଣିଥିଲେ ସବୁ।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
ଉଁ ସେଇଟା କଣ ଦେହ ପାଇଁ ଖରାପ। ମାନେ ତା ନ୍ୟଚୁରାଲି ବାଜା ହଉ କୀର୍ତ୍ତନ ହଉ ଏଇ ସବୁ ଜିନିଷ ଆଣିକି କଲେ ଆହୁରି ଭଲ ଲାଗନ୍ତା ସମାଗମ ହୁଅନ୍ତା। ଆଉ ଡିଜେ ଗୁଡା ଆଣିକି ଖାଲି ଅନସିରି
। ଆମ ଗାଁ ରେ ବି ଜଣଙ୍କର ହାର୍ଟ ପ୍ରୋବ୍ଲେମ ଥିଲା ଯେ ସେଇ ଡିଜେ ସାଉଣ୍ଡ ରେ ତାର ହାଟ୍ ପ୍ରୋବ୍ଲେମ ବାହାରିଲା। ତାପରେ କିଛି ଦିନ ମେଡିକାଲରେ ରହିକି ସେ ଲୋକଟା ମରିଗଲା।
ଆଉ ହବନି ଏବା ଦେହ ପାଇଁ ଏଇଟା ବହୁତ ଖରାପ। କାହିଁକି ନା ଇଏ ସବୁ ଜିନିଷ ଅ ଆ ଡିଜେ ଜିନିଷ ଗୁଡା କଣ କି ଦେହ ପାଇଁ ମାନେ ଡକ୍ଟର କହୁଚି ମାନେ ଏତିକି ତାର ଫାଉଣ୍ଡୁ ରୁ ରେଞ୍ଜ ଅଛି, ଏଇ ଏଇ ରେଞ୍ଜ ଭିତରେ ରହିଲେ ତମ ଦେହ ଠିକ୍ ରହିବ। ତାଆଠୁ ଅଧିକ ଦେଲେ ତମର ଦେହ ପ୍ରୋବ୍ଲେମ ହବ, ତମ ମୁଣ୍ଡ ଫୁଣ୍ଡ ବୁଲେଇବ। ବାନ୍ତି ଲାଗିବ ତମେ ଦେଖୁନ ରି ମାନେ ଏତେ ଜୋର ସାଉଣ୍ଡ ଆଗରେ ତମେ ରହିଯିବ ଦଶ ପନ୍ଦର ମିନିଟ ତମେ ଶୁଭିବନି କେତେ ସମୟ ପାଇଁ ଶୁଭିବନି।
ହଁ ବା।
ଆଉ ଖାଇ ଏବେ ଖାଇ ଗାଧେଇ ନାହାନ୍ତି ନା ଗାଧେଇ ସାରିଚନ୍ତି?
ହଁ ମୁଁ ସକାଳୁ ଗାଧେଇ ପଡେ ସାତଟାରେ।
ଉଁ ଉଁ ହଉ। ହଉ ଠିକ୍ ଅଛି ମୁଁ ରଖୁଚି, କେତେବେଳେ ଆଉ ଥରେ କଥା ହବା ହେଲା।
ଆଜ୍ଞା।
ହଉ ଠିକ୍ ଅଛି ହଉ।